ହଁ।
କଣ କରୁଚୁ?
ପ୍ଲସ ଚକୋଲେଟ ଖାଉଛି ଖାଇବ?
ନାଇଁ ମୁଁ ପ୍ଲସ୍ ଚକଲେଟ ଖଏନା।
ଆଉ କି ଚକଲେଟ ଖାଅ?
ସେଇଟା ଯୋଉ ଟିକେ ତା ଦେହରେ ଇଏ ଟାଇପ ର ଲାଗେ ଟା ମତେ ସେଥିପାଇଁ ଭଲ ଲାଗେନି।
ଏଇ ଯୋଉ ଟିକେ ଲୁଣ ଟାଇପ ର ଲାଗେ ତ ହଁ।
ହୁଁ ଖାଲିି ମୁଁ ଜଲଜିରା ଖାଇଦେବି କିନ୍ତୁ ତା ସହିତ ତା ଭିତରେ ପସିଲେ ମୁଁ ଖାଇପାରେ ନା।
ଆଛା ଆଛା ତମକୁ କଣ ମିଠା ଭଲ ଲାଗେ ନା ରାଗ ଭଲ ଲାଗେ ନା କଣ?
ମତେ ତ ରାଗ ଭଲ ଲାଗେ କିନ୍ତୁ ଚକୋଲେଟ ବି ମତେ ବହୁତ ପସନ୍ଦ।
ଆଚ୍ଛା। ଗୁପଚୁୁର ଠାରୁ ବି ବଧିଆ ନା କଣ?
ନା ନା ସେଇଟା ହେଇପାରିବନି।
କ ନା ତାକୁ କେହି ଟପି ପାରିବେନି ସେ ସବୁବେଳେ ଆଗରେ ଅଛି।
ସଦା ବେଳେ ସେ ରହିବ।
ହୁଁ ହୁଁ ହୁଁ ଆଉ।
ହୁଁ ଆମର ଏବେ ପର୍ବ ଆସଛି ନା। ହଁ ଏଇ ବସିଥିଲି।
ଏକା ଏକା ବସିଛ ନା ନା ଆଉ କିଏ ପାଖରେ?
ନା ମୁଁ ଏକା ବସିଛି।
କଣ ଛାତ ଉପରେ ନା ରୁମ ରେ ନା କଉଠି?
ନା ନା ରୁମ ରେ ବର୍ଷା ହେଇଛି ନା ଛାତ ଓଦା ଥିବ।
ଓହୋ। ଆଉ କଣ କୁହ?
ମୁଁ କହିଲି ଆମର ଯୋଉ ପର୍ବ ଆସୁନି ଯଥଯାତ୍ରା ତା ବିଷୟରେ କଣ ଜଣିଚ କ?
ରଥଯାତ୍ରା ଯୋଉ ଜଗନ୍ନାଥ ବୁଲିବାକୁ ଯାଆନ୍ତି ତାଙ୍କ ମାଉସ
ହୁଁ ହୁଁ
ସେଇଥିପାଇଁ ପାଳନ କରାଯାଏ ଆ ଜଗନ୍ନାଥ ଙ୍କୁ ଜାଣିଛ ନା କହିବାକୁ ପଡିବ?
ନା ନା ତାଙ୍କ ବିଷୟରେ କିଏ ନ ଜାଣିଚି?
ହଁ ସେ ଯେହେତୁ ସବୁଠାରୁ ପ୍ରସିଦ୍ଧ ଓଡିଶାରେ ତ ତାଙ୍କ ବିଷୟ ସବୁ ଜା ଜାଣିଚନ୍ତି
ସେ ଓଡ଼ିିଶା ର ମୌଡ ମଣି କହିଲେ କିଛି କମ୍ ହବନି
ତମେ ପା ଯାଇଥିଲ ନା କଣ ଏବେ?
ନା ନା ମୁଁ ଯାଇନି। ଯୋଗ ହଉନି ଠାକୁର ଡାକୁନାହାନ୍ତି ଆଉ କଣ କରିବା?
କେବେଠୁ ଯାଇନ ନା କେବେ ଯାଇଥିଲ ଆ ଭିତରେ?
ନା ନା ଯାଇନି କେବେଠୁ ଯାଇନି।
ହଉ
ହଁ ଆ
ତାଙ୍କ ଡୋରି ନ ଲାଗିଲା ଯାଏ କେମିତି ଯିବା?
ହୁଁ ଆଉ ଯୋଉ ତାଙ୍କ ଯୋଉ ରଥ ହୁଏ ତାଙ୍କ ଯୋଉ ରଥର ରଙ୍ଗ କଣ କହିଲୁ?
ନାଲି ପା
ନାଲି ଆଉ କଣ?
ନାଲି ଆଉ ତ କଳା।
ଏଇଟା କା ରଥର ରଙ୍ଗ?
ଯୋଉ କାଳିଆ ଯୋଉ ଜଗ
ନା ନା ଜଗନ୍ନାଥଙ୍କ ରଥର ରଙ୍ଗ ହଉଛି ହଳଦିଆ ଆଉ ନାଲି, ଆଉ ସୁଭଦ୍ର ମାଆଙ୍କର ସୁଭଦ୍ରା ମାଆଙ୍କର ହଉଛି କଳା ଆଉ ନାଲି।
ଓ ହୋ!
ଆଉ ବଳଭଦ୍ରଙ୍କର ହଉଚି ଆଉ ନୀଳ ସବୁଜ ଆଉ ମାଲି ସେ ବା ସିଏ କ ସିଏ କଣ କଳା ହେଲେ ବୋଲି କଣ ତାଙ୍କ ରଥ କଳା?
ହୁଁ ହୁଁ ମୁଁ ଭାବେ କି ତାଙ୍କର ହଉଛି ରଙ୍ଗଟା ନାଲି ଆଉ କଳା ମିଶିକି ସୁଭଦ୍ରାଙ୍କର ଧଳା ଯଉ ହଲଦିଆ
ହୁଁ ମୁଁ ବି କେତେବେଳେ ଛୁଟ ହେଇଥିଲି ମୁଁ ବି ସେୟା ଭାବେ
ହୁଁ ଆଉ କଣ କଣ ଜାଣିଚ ତାଙ୍କ ବିଷୟରେ?
ହଁ ଆଉ ଯୋଉ
ହଁ ସେ ଲକ୍ଷ୍ମୀ ମାତାଙ୍କୁ ନେଇନଥିବେ ବୋଲି ରାଗି ଯାଇଥିବେ
ରସଗୋଲା ଦେଇ ବୁଝେଇବେ,
ଆଁ!
ରସଗୋଲା ଦେଇ ବୁଝେଇବା ନା।
ହଁ ସେ ମାତା ଯିବେ, ଯେ ହେରା ପଞ୍ଚମୀ ଯୋଉ ମଝିରେ ପଡିବ ସେଇଥିରେ ଯିବେ ତାଙ୍କ ରଥ ସେ ତାଙ୍କ ସହ ଦେଖା କରିପାରିବେନି ତାଙ୍କ ରଥକୁ ଭାଙ୍ଗି ଦେଇକି ପଳେଇ ଆସିବେ ସକାଳୁ ହୁଁ। ହୁଁ। ତାପରେ ସିଏ ଯେତେବେଳେ ଆସେ ରସଗୋଲା ନେଇକି ଆସେ।
ହୁଁ।
ଅଛି କି ନାଇଁ।
ଆଉ
ଆଉ ତାଙ୍କ ଯୋଉ ରଥର ନାଁ କଣ କହିଲ କହିଲ?
ରଥର ନାଁ କଣ? ନନ୍ଦି ଘୋଷ।
ହୁଁ ଆଉ ମାଶାଙ୍କର ହଁ।
ହଁ ତାଙ୍କର ମୁଁ ଜାଣିନି।
ଆଉ ବଳଭଦ୍ରଙ୍କ ର
ନା ତାଙ୍କର ବି ଜାଣିନି କେବଳ ଆଙ୍କର ହି ଜାଣିଛି ତମେ ଜାଣିଚ?
ହଁ।
କଣ?
ଯୋଉ ତାଙ୍କର ଜଗନ୍ନାଥଙ୍କର ହଉଛି ଯୋଉ ଇଏ କଣ କହିଲ ନନ୍ଦୀଘୋଷ ହଁ। ତାଙ୍କର ହଉଛନ୍ତି ସୁଭଦ୍ରା ମାଙ୍କର ହଉଛି ଇଏ କଁ ସେଇଟା ଓ ତାଙ୍କର ଯୋଉ ବଡ ଭାଇଙ୍କର ହଉଛି ଦେବଦଳନ ଆଉ ମାତାଙ୍କର ମାତାଙ୍କର କଣ ଟିକେ ରହିଥାଅ।
ଜଗନ୍ନାଥ ସବୁଠାରୁ ପ୍ର ରି ତାଙ୍କର ସମସ୍ତେ ଜାଣିଛନ୍ତି ତାଙ୍କ ରଥ ରଙ୍ଗ ତାଙ୍କ ରଥ ନା ସବୁ ତା ତାଙ୍କ ବିଷୟରେ ଟିକ୍ ନିକ୍ ସବୁ ଜାଣିଛନ୍ତି ସମସ୍ତେ ନା। ଆଙ୍କ ବିଷୟରେ କିନ୍ତୁ ଏତେ ଜାଣି ନାହାନ୍ତି।
ଆଙ୍କର କିନ୍ତୁ ଦେବଦଳନ ଆଉ ମାତାଙ୍କର ବୋଧେ
ଏଇ ଯୋଉ ମାନେ ତାଙ୍କ ମାଉସୀ ମାଙ୍କ ଘର କୋଉଠି ଗୁଣ୍ଡିଚାରେ ନା କୋଉଠି?
ନା ତାଙ୍କ ମାଉସୀଙ୍କ ନାଁ ହଉଛି ଗୁଣ୍ଡିଚା କିନ୍ତୁ ସେଇଠି ପୁରୀରେ ହିଁ ତାଙ୍କ ମନ୍ଦିର ଆଉ କିନ୍ତୁ ଟିକେ ଦୂରରେ ଆଉ।
ହଁ।
ହୁଁ। ସେ ଯାନ୍ତି କଣ ପାଇଁ ଯାଆନ୍ତି କହିଲ?
କଣ ପାଇଁ ବୁଲିବାକୁ ବା।
ହଁ ଯୋଉ ପୋଡ ପିଠା ଖାଇବାକୁ ଯୋଉ ସରି ମାନେ କଣ କହିଲ ମୁଁ ଭୁଲରେ କହିଦେଲି। ଯୋଉ ବଳଭଦ୍ରଙ୍କ ରଥର ନାମ ହଉଛି ତାଳ ଧ୍ୱଜ। ଆଉ ଦେବଦଳନ ହଉଛି ସୁଭଦ୍ରା ମାତାଙ୍କର ରଥର ନାମ।
ଓଲଟା ଓଲଟା କହିଥିଲ ନା।
ହୁଁ ଟିକେ ଓଲଟା ହେଇଗଲା ଆଉ।
ଯିଏ ଯେତିକି ମୁଁ ତ ସେତିକି ଜାଣିନି।
ନା ନା ମୋର ମନେ ଥିଲା ମୁଁ ଖାଲି ଏଇ ଯୋଉ ତାଳଧ୍ୱଜ ଟା ଭୁଲି ଯାଇଛି। ଭ ଯିତ ଆ
ଆଉ ଜଳଖିଆ କଣ ଖାଇଥିଲ?
ଚଳଖିଆ ଖାଇଥିଲି ଶିଙ୍ଗଡା ଦିଟା ଖାଇଥିଲି ଆଉ କିଛି ଖାଇନି।
ମତେ ଭଲ ଲାଗେ ସେଇଟା ମୁଁ ସବୁଦିନ ସକାଳେ ଖଏ।
ହୁଁ ମତେ ଜଳିଖିଆ ଭିତରୁ ସେଇଟା ବି ଭଲ ଲାଗ ସିଙ୍ଗଡ଼ା।
ମତେ ବି ସେଇ ମୁଁ ତରକାରୀ ଏତେ ଖାଇନି ତ ମୁଁ ଖାଲିି ଖାଇଦେବି।
ହଁ ସିଙ୍ଗଡ଼ା ଆଉ ଉ ଭେଜିଟେବୁଲ ଚପ୍। ହଁ ଏଇ ଦିଟା ହିଁ ଭଲ ଆଉ ନହେଲେ କିଛି ଖଏନା।
ଯୋଉ ପନିର ସିଙ୍ଗଡା ହୁଏନି କି ଜୋ
ହଁ ସେଟା ବି ଭଲ ଲାଗେ।
ସେଇଟା ଖାଇଛ ନା?
ହୁଁ।
ମୁଁ ବି ସେଇଟା ଖାଇଛି ମତେ ସେଇଟା ବି ଭଲ ଲାଗେ।
ହୁଁ।
ଆଉ ତମର ସେଠି କଣ ଭଲ ହୁଏ?
ହେଲେ
ତମର ସେଠି କଣ ଭଲ ହୁଏ?
କଣ ମେ ଖାଇବା ନା ପର୍ବପର୍ବାଣିୀ ନା ଓ ହଁ ଆମର ନୃସିଂହ ପୂଜା ଟା ଭଲ ହୁଏ ନୃସିଂହ ଚତୃଥୀ ଯୋଉ ହୁଏ। ସେଇଟା ଭଲ ହୁଏ। ସେଥିରେ ଆମର କଣ କହିଲ ମାନେ ନୃସିଂହ ଠାକୁର ଯେତେବେଳେ ଚତୁର୍ଥୀ ଦିନ ନ ମାନେ ସେ ଚତୁଦିନ ସେ ଚକ୍ଷୁ ପାଇବେ ଚକ୍ଷୁ ପାଇବେ ତାପରେ ସାତ ଦିନ ପୁରା ମେଢ ହବ ଆମର ଏଇଠି ମାନେ ମୁ ମୁ ମୃତ୍ତି ବି ଅଛନ୍ତି ଯୋଉ ଏଥିର ମୁଗୁନି ପ ରର ମୂର୍ତ୍ତି ଅଛନ୍ତି କିନ୍ତୁ ମେଢ ହୁଏ ତା ସାତ ଦିନ ପୁରା ପୂଜା
ଯାଏନି ସେ ମନ୍ଦିର ଭିତରୁକୁ।
ଯୋଉ ଦୋକାନ ପଡିବ ଦୋକାନ ପଡିଲେ ପୁରା ଖାଇବା ଦୋକାନ ଗୁପଚୁପ ଚାଟ ଚାଉମିନ ଆଉ ଯୋଉ ଇଏ କଣ ସେଟା ଆ ଚୁସ୍କି ସେ ଭେଜାସୋଲା ଦହିବରା ଏମିତି ସବୁ ପଡିବ। ଆ ତା ସହିତ ଆମର ସେ ବର୍ଷ ମୋମୋ ବି ପଡିଥିଲା ତାପରେ ଲାଷ୍ଟରେ ମାନେ ମଝିରେ ମଝିରେ ଚାରି ପାଞ୍ଚ ଦିନ ହେଲା ପରେ ଆମର ଛୋଟ ଛୁଆଙ୍କର ଡ୍ୟାନ୍ସ ହବ। ତାପରେ ଯାତ୍ରା ହଁ ସେମାନେ ଯୋଉ ବଡ ପିଲା ବି ମାନେ ଡ୍ୟାନ୍ସ ପୋଗ୍ରାମ ହୁଏ ଆଉ ତ ମାନେ ଗାଁ ଛୁଆ ବାଲା ଆଉ ତାପରେ
ତମେ ନାଚି ଯାଅ?
ମୁଁ ଯେତେବେଳେ ଛୋଟ ହଉଥିଲି ସେତେବେଳେ ନାଚିଥିଲି ନାଚିଛି ତଥାପି ଦି ତିନି ବର୍ଷ। ତ ଏବେ ନାଚ
ହୁଛ ହୁ
ଯାତ୍ରା ହୋଉଛି ହୁଁ ପୁରା ଦି ଦିନ ପୁରା ହବ ଯଦି ଭଲ ହେଲା ଆଉ ଗୋଟେ ଦିନ ପୁରା। ଯାତ୍ରା।
ଓହୋ।
ଏଇଆଉ।
ସେ ରାତି ସାରା ତମେ ମାନେ ଅନିଦ୍ରା ହବ ନା?
ହଁ ଯାତ୍ରା ମୁଁ ମୁଁ ଯାତ୍ରା ଦେଖେନା‌। ମୁଁ ଯାତ୍ରା ଦେଖେନା ଯଦି ଗୋଟେ ଦିବସ ମାନେ ଗୋଟେ ରାତି ଯିମି ଅଧାରୁୁ ପଳେଇ ଆସିମି। ଆଉ ଏବ ବର୍ଷ ମୁଁ ତିନିଟା ଯାନ୍ ଯାକ ଦି ରାତିରେ ଯାଇଛି। କିନ୍ତୁ ଅଧାରୁ କେତେବେଳେ ଦିଟା କେତେବେଳେ ତିନିଟା। ଲାଷ୍ଟ ଦିନ ଆମେ ପଳେଇଆଇଲୁ ଚାରିଟା ରୁ ଚାରିଟା ଆଇଛୁ।
ଅ ରାତି ଚାରିଟା?
ହଁ ରାତି ଚାରିଟାରୁ ଆସିବୁ ଏଇ ପାଖରେ ନା ପଳେଇ ଆସୁ। ଯାଇ ଥିବୁ ସାଙ୍ଗ ହେଇକି ତିନି ଚାରି ଜଣ ପଳେଇ ଆସୁ। ଧର ନିଦ ମାଇଲା କି କଣ ହେଲା ପୁଆ ଯଦି ଯାଇଥିବେ ଆମ ସହିତ ଆଉ ସିଏ ଆଉ ବସିବେ ନା। ତ ତାଙ୍କୁ ନେଇକି ପଳେଇ ଆସୁ। ହୁଁ ହୁଁ। ଯଦି ଭଲ ନ ଲାଗିବ। ହଁ ଦିଟାରେ ଗୋଟେ ରାତିରେ ଦିଟାରେ ପଳେଇ ଆଇଲୁ ଆଉ ଗୋଟେ ରାତିରେ ଏତେ ଗୋଟେ କି ସାଢ଼େ ଗୋଟେ ହେଇଛି। ପଳେଇଲୁ ଆଉ ଗୋଟେ ରାତିରେ ପଳେଇ ଆଇଲୁ ଚାରିଟା ତିନ୍ ସାଢ଼େ ତିନିଟା ଚାରିଟା ହେଇ ଥିଲା ପଳେଇ ଆଇଲୁ।
କୁଞ୍ଜରରେ ହୁଏଯେ ହେଲେ ମୁଁ ଯାଏନି ଏ ରାତିରେ ଭଲ ଲାଗେ ଗେନୀ। କଣ ଯାତ୍ରା ତମକୁ କଣ ଭଲ ଲାଗେ ଯାତ୍ରା ଦେଖିବାକୁ ନା କଁ? ହଁ।
ନା ନା ମତେ ଭଲ ଲାଗେନି କିନ୍ତୁ ଯଦି ମୁଁ ବସି ଯାଇଥିବି ତାହେଲେ ଯେ ତେ ସେ ଯୋଉ ବହିଟା ଭିତରେ ପୁରା ପଶି ଯାଇଥିବି କଁ କଁ ରୋ ମାନେ ଚାଲିଛି ଅଭିନୟ ତାହେଲେ ମତେ ଭଲ ଲାଗେ ଆ ଯଦି ମୁଳୁରୁ ନ ଯାଇ ଥିବି ଭଲ ଲାଗିବନି ଯିବାପାଇଁ।
ସେଇଟା ତ ସତ କଥା।
ବସିକି ଦେଖିକି ପଶି ଯାଇଥିବି। ପଶି ଯାଇଥିବି ମାନେ ଦେଖିଦେବି ଆଉ ଇଚ୍ଛା ଟିକେ ଦେଖିବି କଣ ହବ ଆପରେ ସିନ୍ କଣ ହବ ତାପର ଇଏ ଏମିତି ଆଉ।
ଭଲ ଲାଗେ ତାହେଲେ ପସିଗଲା ପରେ ସେ ଅଭିନୟରେ।
ହୁଁ।
ଆଉ ରାତିରେ କଣ ଖାଇବ?
ଉଁ? ରାତିରେ ରୁଟି ହବ ଆଉ। ଦିନରେ ଯୋଉ ନଗିକିଆ ଥିଲା ସେଇ ନଗିକିଆ ଅଛି।
ସମସ୍ତଙ୍କ ଘରେ ରାତିରେ ପ୍ରାୟ ରୁଟି ଖାଆନ୍ତି ନା?
ହୁଁ ରୁଟି ଖାଆନ୍ତି ଆ ଯାହାର ଇଚ୍ଛା ନଥାଏ ଭାତ ଖାଏ ସେମିତି କିଛି ନାହିଁ ଦିଇ ଟାଙ୍କ ଥାଏ ଯାହାର ଯୋଉଟା ଇଚ୍ଛା ହେଲା ଆଉ।
ହୁଁ।
ଆଉ କମ୍ପ୍ୟୁଟର ଯାଇଥିଲ ଆଜି?
ହଁ।
ନା ଅନ୍ଲାଇନ ଜଏନ କରି ଦେଇଥିଲ?
ହଁ ଆଜି ଟିକେ କାମ ଥିଲା ମୋର ପ୍ୟାନକାର୍ଡ ଏ